ହେଲୋ ୟା ତ ହଁ ୟା ତ ଟିକେ ଟିକେ ବର୍ଷା ହେଲାଣି ଆଉ
ହଁ ନାଇ ଆମ ଆଡେ ବର୍ଷା ନାଇଁ ଆଜି ଉପା ଖେ ଯାହା ବର୍ଷ ଆସିଥିଲା।
ହଁ ଜୋର ସେ ହଉ।
ଆଉ କଣ କରୁଛ ଏବେ ହଁ।
କିଛି ନାଇଁ ବସିଛି ମାନେ ଗରମ ହଉଛି ତ ବସିଛି ଆଉ ବାହାରେ ହିଁ ବସୁଛି ଗରମ ହଉଛି ବୋଲି।
ହଁ ବା ଆମେ ମାନେ ବି ତ ସେଇ ଗାଁ ଗହଳିରେ ବି ଆମ ମାନ ବି ହେଇଲୁ ଦାଣ୍ଡରେ ନଲେ ଛାତ ଉପରେ ସବୁ।
ହଁ ଏବେ କୋଉଠି ବୁଲୁଚ ବୋଧେ? ହଁ ବାହାରେ ବୋଧେ ନା
ହଁ ବାହାରେ ବୁଲୁଚୁ, ନହେଲେ ଘର ଭିତରେ ଯୋଉ ଗରମ ହଉଚି ପୁରା ବ
ହଁ, ହଁ ଆ, ମୋର ଗୋଟେ ସାଙ୍ଗ ଟେ ସେଇ କଣ ସେଟା ମୁମ୍ବାଇ ରେ ରହୁଛି ହେଲା।
ହଁ।
ତ ସିଏ କହୁଛି କଣ ଗରମ ହଉଚି ଆମର ଆଡେ ପାହାଡ ଆମର ଏଠି ଗରମ କହିବା ତ ଇଏ ସିଏ। ତୋମର କେମିତି ଗରମ ହଉଛି କି କଥା ଇଆଡେ ଏ ତେ ଗରମ ହଉଚି ଏ ମାନେ ମୁଣ୍ଡ ଖରାପ ଗରମ, ମାନେ ବସି ପାରୁନୁ, ଶୋଇ ପାରୁନୁ, ଉଠି ପାରୁନୁ। ସିଏ ଗୋଟେ କଥା କହୁଚି ଆଉ ଛାଡ଼। ତାକୁ ମୁଁ ମୁଁ କହୁଚି ନା ଗରମ ହଉଚୁ ଯେ ଅଲଗା ପ୍ରକାର ଗରମ। ତୋମର କିଛି ଗରମ ନ ହେଇକି ବର୍ଷା। ଆଉ ମୋତେ କୁଅନି।
ଏ ଯେ ଦିଦି ମୋ ସାଙ୍ଗଟେ ହେମତି ଆର୍ମି ପାଇଚି ଆଁ, ସିଏ ରହୁଛି ପୁରା ଲାଦାଖ ରେ ଲଦାଖ ରେ।
ଲଦାକ ରେ ହଁ।
ସେଠି ମାନେ ମାନେ ସିଏ ବର୍ଷ ସାରା ଖାଲି ଶୀତ ଅନୁଭବ କରୁଛି ଆଉ କିଛି ବି ନାହିଁ।
ହଁ ପି ମୋର ଗୋଟେେ ସେ ମାନେ ସାଙ୍ଗର ଅ, ପୁରା ଲ ଦାଖ ହଉଛି ତାର ରୋଟେ ଉଇସ୍।
ହଁ। ମାନେ ଏତେ ବରଫ ପଡୁଛି ସିଏ ମୋତେ ଭିଡିଓ କଲ୍ କରିକି ଦେଖଉଚୁ। କହିଲା ମୁଁ କଣ ପାଇଁ ଆସିଲି ଏଇ ଲାଇନ୍ ରେ। କଲା କାନ୍ଦୁଚିରେ ପୁଅ ଖାଲି ଏ ଯିଏ ଯିଏ ଅଧିକ ପାପ କରିଥିବ ସିଏ ଏଇ ଲାଇନ୍ ରେ ହିଁ ଆସ ସେରା ହଉଛି ଗୋଟେ ଗୋଟେ ଯମ ଯନ୍ତ୍ରଣା।
ହଁ
ହୁଁ, ଅ, ହୁଁ, ଗଛପତ୍ର ଗଛପତ୍ର ବି ଗୋ ଗୋଟେ ବି ନାହିଁ ସେଠି ଗଛ ଗୋଟେ ବି ନାହିଁ।
ତ ସେ ଏମିତି କହୁଛି?
ହଁ ପାହାଡ ବରଫ ଏମିତି ଦେଖା ହଉଚି। କଲା କଲା ଦେଖୁନୁ ମାନେ ଗୋଟେ ବି ଗଛ ନାହିଁ ମୋତେ ଦେ ଖିଲା ଏ ଭିଡିଓ କଲ୍ କରିକି ଗୋଟେ ବି ଗଛ ମୁଁ ଦେଖି ପାଇଲିନି କେବଳ ବରଫକୁ ପାହାଡ଼।
ହଁ ସେ କରଛୁ କୋଉଠୁ ଆସିିବ?
ହେ ହଁ ସେ ପୁଣି ଶୀତ ବସ୍ତ୍ର ପିନ୍ଧିକି ଡ୍ୟୁଟି କରୁଛନ୍ତି ଆଉ ବର୍ଷ ସାରା ଆଉ କଣ କରିବେ।
ହୁଁ, ତାଙ୍କୁ ଯୋଉ ମାନେ ସେଠି ରହିଲେଣି ତାଙ୍କ ମାନଙ୍କୁ କିଛି ଲାଗୁନଥିବ ହେଲା।
ହଁ ଏଇ ଏବେ ନୂଆନ- ନୂଆ ନୂଆ ଯାଇଚି ନା ହଁ। ଆମର ଏଇ ରଣପୁର ନୟାଗଡ଼ ରଣପୁରରୁ ଯାଇଚି ସିଏ।
ଓ ହୋ, ତୋମ ରଣପୁର କି?
ହଁ ନାଇଁ ନାଇଁ ଆମର ନୟାଗଡ଼ ଡିଷ୍ଟ୍ରିକ୍ ନୟାଗଡ଼ ଡିଷ୍ଟ୍ରିକ୍। ତାର ବି ନୟାଗଡ଼ ଡିଷ୍ଟ୍ରିକ୍ ରଣପୁର।
ଠାକୁରଙ୍କ ପାଖରୁ କେତେ ବାଟ ତୋମର?
କୋଉ ମଣିନାଗ?
ହଁ ମଣିନାଗ।
ନାଇଁ ନାଇଁ ମଣିନାଗ, ମୋର ନୟାଗଡ଼ ଡିଷ୍ଟ୍ରିକ୍, ନୟାଗଡ଼ରୁ ମୋର ପନ୍ଦର କିଲୋମିଟର ଏପଟକୁ ରହିବ। ତାର ରଣପୁର ମାନେ ନୟାଗଡ ଜିଲ୍ଲାର ତାର ରଣପୁର ବ୍ଲକ୍। ମୋର ନୟାଗଡ଼ ଜିଲ୍ଲାର ନୂଆ ଗାଁ ବ୍ଲକ୍।
ଓ ଆଚ୍ଛା, ରଣ ରଣପୁର ର କଣ୍ଡୁ କି?
ହଁ।
ସେଇଟା ଷ୍ଟି ବୋଧେ ପାଖାପାଖି ବୋଧେ?
ହଁ ରଣପୁରୁ ତାଙ୍କର ପା ଙ୍କମଣି ନାଗ ଟା ତାକୁ ତାକୁ ପଡିବ ଚାରି ପାଞ୍ଚ କିଲୋମିଟର ତାଙ୍କଘରଠୁ ହଁ ଦଖ ଦକ୍ଷିଣ କଳୀ ମ ଦକ୍ଷିଣ କାଳୀ ମନ୍ଦିର ମୋତେ ପାଖ ପଡିବ ମ ଦଶ ବାର କିଲୋମିଟର।
ଏ ଏତେ ବାଟ ତମଠୁ?
ହଁ।
ହୁଁ ସେଠି ଜଗନ୍ନାଥଙ୍କ ମନ୍ଦିର ଅଛି।
ହଁ ସେଇଠି ବି ଜଗନ୍ନାଥ ମନ୍ଦିର ତ ଲାଗିକି ପୁରା ଲାଗିକି ଆଉ।
ଲାଗିକି କଣ କେତେ ଡିଷ୍ଟାନ୍ସ ରେ।
ହଁ ମାନେ ପାଖାପାଖି ନୁହେଁ କହିଲା କଣ ମାନେ ଦକ୍ଷିଣ କଳୀ ମନ୍ଦିର ଆଉ ଜଷ୍ଟ ଟିକେ ଆଗକୁ ଗଲେ ଜଗନ୍ନାଥଙ୍କ ମନ୍ଦିର।
ତିନି କିଲୋମିଟର ବୋଧେ?
ନା ନା ଏତେ ହବନି ଏତେ କୁଆଡୁ ହବ ପୁରା ପା
ଦି ଦୁଇ କିଲୋମିଟର ବୋଧେ ଆଉ?
ନାଁ ନାଁ ଦି କିଲୋମିଟର ହବନି ଜଗନ୍ନାଥ ମନ୍ଦିର ତମେ କହୁଛ ପା? ନାଇଁ ତମ କୁ ହଁ ହଁ ପାହାଡ ତା ପଛପଟେ ରୁଖିକି ରୁଖି ଏପଟେ ବଳରାମ।
ଆଁ?
ହଁ ରୁକ୍ଷୀ ବଳ ରାମ ପାହାଡ ଅଛି ଦିଟା।
ତା ପାଖରେ ଜଗନ୍ନାଥ ମନ୍ଦିର ପଛ ପଟେ ପାହାଡ ଟେ ନାହିଁ?
ହଁ ବା ସେଇୟା କହିଲି ସେ ପାହାଡ ନା ହଉଛି ରୁଖି।
କାହିଁକି?
ମାନେ ସେଇ ପାହାଡର ନାଁ ହଉଛି ରୁଖି ଏ ମାନେ ହେପଟ ପାହାଡ଼ ନା ଜଗନ୍ନାଥ ମନ୍ଦିରକୁ ଲାଗି ଯଉ ପାହାଡଟା ହଉଛି ତା ନାଁ ହଉଛି ରୁକ୍ଷୀ ରୁକ୍ଷୀ ପାହାଡ ଆଉ ଏପଟା ହଉଛି ବଳରାମ ପାହାଡ ରୁକ୍ଷୀ ବଳରାମ ପାହାଡ।
କାହିଁକି ଏମିତି ନା ଅଛି?
କିଏ ଜାଣି ତାର କଣ କିମ୍ବନ୍ଦନ୍ତୀ ଥିବ ଆଉ ହିଷ୍ଟ୍ରି ମୁଁ ତାର କାଇଁ କିିଛି କେମିତି ଜାଣିଲି ରୁଖି ବଳରାମ ପାହାଡ଼ କିନ୍ତୁ ଦିଟାଙ୍କ ପାହାଡ଼ର ନା ହେଲେ ନାଁ ଦିଆ ହେଇଛି ରୁଖି ବଳରାମ ମଝିରେ କିିନି ରୋଡ଼ ଯାଇଛି ଆଉ ହଁ ଜଗନ୍ନାଥ ମନ୍ଦିର ଅଛି। ଆଉ ଯାନ ଦେଖିଛ ନା ନାଇଁ ଦିଦି କିଛି ମାର୍କ କରିଛ ସେଇ ଜଗନ୍ନାଥ ମନ୍ଦିରର କେବଳ ଇଟାରେ ହିଁ ତିଆରିହେଇଛି ବୋଲି।
ନା ଆମେ ଯାଇଥିଲୁ ଛଆ ସାଙ୍ଗରେ ବଟେ ତ? ଭିତରକୁ ଯାଇକି ଯଷ୍ଟ ଟିକେ ବୁଲି ଦେଇକି ଖାଲି ପଳେଆସିଲି ଠାକୁରଙ୍କୁ ବି ଦର୍ଶନ କରିନି। ଦିହିପହରେ ଯାଇଥିଲୁ ଆଉ କଣ ଦର୍ଶନ କରିବୁ ଭିତରକୁ ଯାଇ ହଁ ଭିତରୁ ଯାଇକି ଟିକେ ବୁଲି ଦେଇକି ପଳେଇ ଆସିଛି।
ଆଚ୍ଛା ଆଚ୍ଛା ଦେଖିଥାନ୍ତ ନହେଲେ ସେଇ ପୁରା ଇଟା ଗୁରା ବାହାରକୁ ମାନେ ଟିକେ ଯାହାହେଲେ ଜଣା ପଡୁଛି। ଇଟାରେ ପୁରା ତିଆରି ହେଇଛି ସେଇ ମନ୍ଦିର ଟା। ସେଇଟା କେମତି କିଆଁଣି କରିଛନ୍ତି ସେ ସବୁ ପୁରା ଇଟା ତିଆରି କରିଛନ୍ତି ଇଟାରେ।
ହୁଁ।
ପୁରା ଇଟା ଗୁରା ବି ଦେଖା ଯାଉଛି।
ମାନେ ମଢିଆ କିନ୍ତୁ କରିଛନ୍ତି ନା ହୁଁ। ପୁଣି ପାହାଡରୁ ପୁଣି ଏତେ ମାନେ ମୁଁ ଯାଆ ତ ମୁ ମତେ କହିଥିବି ବୋଧେ? ସେଇଠିକି ମୁଁ ଯାଇଥିଲି ସେପଟକୁ କିନ୍ତୁ ଆସିଲା ବେଳକୁ ଦେଖିଲି ଜଣକୁ ମ ମାନେ ମର୍ଡର କରିଦେଇ
ହଁ ହଁ କହିଥିଲ କହିଥିଲ ମର୍ଡର କରିଦେଇଥିଲେ।
ସେଇଟା ମୁଁ ଦେଖିକି ମୁଁ ସେପଟ ଏରିଆକୁ ବହୁତ ଡରୁଛି। ସେପଟ ଏରିଆ ଲୋକମାନେ ଭଲ ନା ଭଲ ନୁହଁ।
ସେଇ ଯୋଉ ସିନ୍ଦୁରିଆ ଟିକେ ସେପଟ ଟିକେ ଏତେ ଭଲ ଲୋକ ନୁହେଁ ଆଉ।
ଓହୋ ସିନ୍ଦୁରିଆ ମୁଁ ଶୁଣିଦେଲି ଯଦି ଆଉ ଥରେ କହିବେ ବାହାଘର ଫାଘର ମୁଁ ବାହା ହେବିନି
ହା ହା ହା ନୟାଗଡର ସିନ୍ଦୁରିଆ।
ହଁ। କିନ୍ତୁ ଦକ୍ଷିଣ କାଳୀ ମାଆଙ୍କ ମନ୍ଦିରଠୁ ହାଫ୍ କିଲୋମିଟର ଭଳିଆ ମୋ ଦିଦିଙ୍କ ଘର ହେଥି। ଜଣେ ଏମ ପଡିଛ ଆଇଛନ୍ତି ତାଙ୍କ ଘରକୁ ଆମେ ଯାଇଥିଲୁ ତ ଚାଲି ଚାଲି ସେଠି ଦକ୍ଷିଣ କାଳୀ ମାଙ୍କ ମନ୍ଦିର ଚାଲି ଚାଲି ଆସିଥିଲେ ନା ବହୁତ ଖୁସି। ହଁ କିନ୍ତୁ ଆଉଥର ମୋର ସାଙ୍ଗ ଘର ସେଠୀ। ମୁଁ ଯାଇଥିଲି ତାଙ୍କ ଘରକୁ। ତା ସାଙ୍ଗରେ ସ୍କୁଟିରେ ଜଗନ୍ନାଥ ମନ୍ଦିର କୁ ଆସିଥିଲି ଆଉ ଦକ୍ଷିଣ କଳୀ ମାଙ୍କ ମନ୍ଦିର କୁ ଯାଇଥିଲି। ସେ କହନ୍ତି ଡଙ୍ଗା ଭସାରେ ସେଇଠି କଣ ଭଲ ପୂଜା ମାନେ ମାନେ
ବଇତ ବନ୍ଦାଣ ହୁଏ ସବୁ ବଡ ବଡ ସେଲିବ୍ରିଟି ମାନେ ଆସୁ ଚନ୍ତି ହିରୋଇନ ମାନ ଆସନ୍ତି। ସେମିତି କରିକି ଦ ପୁରା ଧୁମଧାମରେ ହୁଏ ବଇତ ବନ୍ଦାଣ।
ହଁ ଭଲ ତମେ ଦେଖିନ।
ନା ବଇଦ ବନ୍ଦାଣରେ ପୁରା ଗହଳି ମାନେ ପାଦ ଥୋଇ ପାରିବନି ଏତେ ଗହଳି ଯେ। ମତେ ଟିକେ ଗହଳି ମାନେ ମତେ ଟିକେ ଗହଳି ମାନେ ହେତେ ହେବେ ବଲେ ମତେ ଟିକେ ପସନ୍ଦ ନୁହେଁ ଗହଳିକୁ।
ସେ ପଢା ଜଣେ ପାଠ ଫାଠ ପଢନ୍ତି ସବୁ ପଢା ପଢି ଗୋଟେ ପିଲା ତାଙ୍କୁ ଗହଳି ଭଲ ଲାଗେନି ମୁଁ ଯେତିକି ଜାଣିଛି ମତେ ଆମ ଘରେ ମାନେ ବାହାରେ ଆସିକି ରହିଲୁଣି ନା ମାନେ ଜଣେ ଦି ଜଣ ହେଲେ ଠିକ ଅଛି ପାଟି ଫାଟି ଯଦି ନ ଗଲେ ଠିକ ଅଛି। ଆଉ ଏମିତିରେ ପୁରା ମାନେ ଅଲଗା ପ୍ରକାର।
ତାପରେ ଦିଦି ଦେଖିବ ମୋର କଣ କହିଲ ମୋର ଫ୍ରେଣ୍ଡ ସର୍କଲ ବି ଏତେ ଭଲ ନୁହନ୍ତି ମାନେ ଭଲ ନାହିଁ। ମୋ ଫ୍ରେଣ୍ଡ ସର୍କଲ ମାନେ ଯେତେଳେ ମୁଁ ମୁଁ କାହା ସହିତ ଏତେ ଫ୍ରେଣ୍ଡସିପ କରେନି ମାନେ ଅଧିକ ପିଲାଙ୍କ ସହିତ ଏମିତି କରେନି ମତେ ଟିକେ ପସନ୍ଦ ନାହିଁ।
ନା ନା ଆଉ ନ ଦେଖିକି ଭଲ କିନ୍ତୁ ଏମିତି ମତେ ତ ଏମିତି ଭଲ ଏମିତି ଛୁଆଟା ଗୁଡାକ ମାନେ ଆଗକୁ ବଢି ପାରିବେ। ସାଙ୍ଗ ମାନେ ମୁଁ ତ ସାଙ୍ଗ ମାନଙ୍କ ଯୋଗୁରୁ ହିଁ ମାନେ ମୋର ଅଧା ଲାଗି ବର୍ବାଦ କରିଦେଇଛି। କହିବ ଆ ସାଙ୍ଗମାନଙ୍କୁ ଯୋଗୁଁ ହିଁ କଣ କହିଲ ଏଇଠି ଯୋଉ ରହିଲି ମାନେ ଖାଲି ବୁଲିଲି ବୁଲିଲି ବୁଲିଲି ମାନେ ଆମେ ଭାବୁଛ ଝିଅ ପିଲା ଗୁଡାକ ହେଲା। ଜବ ତ ଗୋଟେ ମିଳିଗଲା ବୁଝିଲ। ତାପରେ ଆଉ କଣ କରା ହବ ଲାଇଫ ଏନଞ୍ଜୟ୍ କରାହବ ହେଲା। ଆଜି ଜେତ ତାପ ରେ ମୋ ସାଙ୍ଗ ମାନେ ସବୁ ମଜା ମସ୍ତି ବୁଲାବୁଲି ଇଏ ସିଏ ଯୋଉ କଲି। ବିଲିଭ କରିବନି ତମେ ମାନେ ଆଉ ମୁଁ ପୁରା ଆଉ କିଛି ନିଜ ମାନେ କିଛି ଆଉ ନିଜକୁ ଫୋକସ କଲିନି। କି କଣ ପଢା ପଢି ଇଏ ସିଏ କଣ କରିବ କିଛି ଆଉ କଲିନି। ତାପରେ ଦେଖିଲା ହେଳକୁ ସେଇ ବୁଲାବୁଲି କଲି ତା ସାଙ୍ଗ ମାନେ ଭିତୁରୁ ଆ ଉଁ ତାରେ ଟିକେ ଟିକେ ଡିଷ୍ଟଭାନ୍ସ ହେଲା ହେଲା। ତାପରେ ସେଇଠୁ ଟିକେ ମାନେ ଇ ହେଇଗଲା। ଆଉ ମାନେ ମୋ ମିଶୁଚି ଆଜି ପର୍ଯ୍ୟନ୍ତ ହେଲା। କିନ୍ତୁ, ବୁଲା ବୁଲିଟା ଟିକେ କମିଗଲା ଆଉ। ମୁଁ ସେଇଦିନଠୁ କଲି ଆଉ ଯେତେ ବୁଲାବୁଲି କରିବୁ ସାଙ୍ଗ ମାନଙ୍କ ସହ। ତୁ ସେତେ ମାନେ ପୁରା ବର୍ବାଦ୍ ଯିବୁ। ହୁଁ।
ସେମାନେ ଯାହା ମାନେ ଖରାପ ବାଟ ଟା ଦେଖେଇଦେବେ। କିନ୍ତୁ ଭଲ ବାଟ ଦେଖେଇବେନି କେହି ଜଣେ ବି?
ହଁ-ହଁ-ହଁ ସେଇ କଥାପା, ହଁ। ସେଥି ପାଇଁ ତେ ସେ ତ ଭଲ ସାଙ୍ଗ, ମୋ ପାଇଁ ତ ବହୁତ ଭଲ ହେଲା।
ହଁ, ନାଇଁ ହଁ, ଯିବା କି ଆମର ବି ଗୋଟେ ଦିଦି ବି ଭୁଲ ନୁହେଁ। ଆମେ ଆମେ ଆମ ପାଠ ସମୟରେ ବି ପାଠ ପଢନ୍ତେ ଭଲ। ଯେ ବୁଲିବା ସମୟରେ ବୁଲିବା। ହଁ ତାଙ୍କୁକୁ ବି ଦୋଷ ଦେଇକି କିଛି ଲାଭ ନାହିଁ।
ଲାଭ ନାହିଁ। ମୋର ଯଦି ଥିବ ମନ ଥିବ, ମୁଁ ତାହେଲେ ପାଠ ପଢ଼ିବି କି ପଢ଼ି ହୁଁ, ଏ ସେମିତି ମୁଁ ସେଥି ପାଇଁ ସବୁବେଳେ ମାନେ କଣ ନା ପ୍ରାଇଭେସି ଖୋଜେ ହେଲା। ମୁଁ ମୋ ମାନେ ଏ-ଏକୁଟିଆ ରହିବି। ମୁଁ, ଆଉ-ଆଉ ଜଣେ କିଏ ଗୋଟେ ରହିବ ତ ମାନେ ଆଉ ଅଧିକ ଦରକାର ନାହିଁ, ରୁମ୍ ରେ ଖାଅ ପିଅ ପାଠ ପଢ। ଏନ୍ଞ୍ଜୟ କର ମଜା ମସ୍ତି କର, ସବୁ କର। ମାନେ ଆଉ ମାନେ ତୃତୀୟ ଲୋକ ବି ପଶିବାର ନାହିଁ। ମୁଁ ଏମିତି ଚାହେଁବି। ଦେଖିଲାସିକି ଆ ମୁଁ ତ ଉଟ୍ ଟେ ମାନେ ଏମତିଆ ଇଏରେ ପଲି, ତ ମାନେ ସେ ପାଣିଗ୍ ରେ ପଢୁଥିଲି ହେଲା। ଆଁ ବ୍ୟାଙ୍କ୍ ପାଇଁ ପଢୁଥିଲି। ସେତେବେଳୁ ପୁରା ବିଲିଭ୍ କର, ମୁଁ ଖାଲି ପିଲା ମାନକ ସାରେ ଖାଲି ମାନେ, ପଢାର ମତେ ପିଲିଭ୍ ଥିଲା ମୁଁ ବହୁତ ଭଲ ପୁଅ ମାନେ ପଢିଯିବି ଧରିଦେବି ସବୁ ଏମିତି କରୁ। ତା ମାନେ ଯେଁତି କୋରୋନା ସିଚୁଏସନ୍ ହେଇଗଲା ହେଲା। ତା'ପରେ ବନ୍ଦ ହେଇଗଲା ସବୁ। ତ ଏକ ଦୁଇ ହଜାର ଏକୋଇଶି ଛାଡୁ ବାଇଶିରୁ ନଅ-ଅ ମାନେ ବାଇଶ, ତେଇଶ, ଚବିଶ ମାନେ ମୁଁ ଏତେ ବୁଲିଛି। ମାନେ ମୁଁ ମୋ ଜିନ୍ଦେଗିରେ ଏମ୍ ତିଆ ମାନେ-ଏ, ମାନେ ମଜା ମସ୍ତି କରିନି। ଏତେ ବୁଲିଚି!
ଏଆ।
ଦୁଇ ହଜାର ବାଇଶ, ତେଇଶ, ଚବିଶ୍।
କାରଣ ଏଇ ସମୟଟା ହଉଚି କ୍ୟାରିଅର ତିଆରିହି।
ହଁ, ଏଇ ସମୟ ଟା ମୋର ମାନେଁ ହଁ, ମୁଁ ସେଇ ଟାଇମ୍ ରେ ବର୍ବାଦ। ବଲେ, ତାରେ ଏବେ ପସ୍ତଉଚି ଆଉ।
ଏବେ କୋଉଠି ଜବ୍ କରିଚନ୍ତି?
ଏବେ ଏଇଓ କଲେଜରେ ଜବ୍ କରିଚି ତ, ସେଥିପାଇଁ ଆଉ।
ଆଚ୍ଛା, ସାଲାରୀ କଣ ଭଲ ଦଉଚନ୍ତିଁ?
ନାଁ ମଁ ସାଲାରୀ ଭଲ ନା ସଲାରୀ ଭଲ ନାହିଁ, ସେମିତି ଆଉ।
ହଁ, ନିଜେ ଯଦି ଚଳିପାଇଲା ଭଳିଆ ହଉ-ଉ, ଏତା ହେଇକି ବି ଘରକୁ ଯଦି କେତେ ବି ଟିକେ ହେଲ୍ପ କରିପାରନ୍ତେ? ହେଇ ଏଟା ହଉଚି ଟିଏ ଭଲ କହିଲା ଓଳିଆ।
ସେଇଥିପାଇଁ କହୁଚି ଟିକେ ପଇସା ମୁଁ ମୋ ନିଜେ ଇନ୍ କମ୍ କରିକିନା ଆଁ-ଆଁ ଘରୁକୁ ଦଉନି ମୁଁ, ମୋ ନିଜେ-ଏ ଅଁ, ଘରେ କହିଲେ କି ତମେ ହଁ ନିଜ ଘରେ ନିଜେ ଖର୍ଚ କରିକି ଲାଭ କଣ କହୁନ? ନିଜେ ଖର୍ଚ୍ଚ କରି ଲାଭ ଘରକୁ ଯଦି ସେ ଦବନି। ପଇସା ଯଦି ଟିକେ ସେଭିଙ୍ଗରେ କରିବନି ତାହେଲେ ଲାଭ କଣ ଜ ଜବ୍ କରି ଆମକୁ ନିଜ୍- ସେଭିଙ୍ଗ କରିଵ ଯଦି ଫିଉଚରରେ କିଛି ଗୋଟେ ମାନେ ମ୍ୟା ବାହାଘର ଯେତେବେଳେ ହବ କିଛି ସେତେବେଳକୁ କିଛି ଚି ଅର୍ଥ ରହିବ କଣ ସେଇଟା ବି ନାହିଁ ହଁ ସେଇଟା।
ଏତେ ବର୍ଷ ହେଲା ବି ବାହାରେ ରହିଲଣି ନା ବେ?
ହଁ ନିଜେ ପଇସା କଣ ନିଜେ ଆଣୁଚନ୍ତି ନିଜେ ଆଉ ମୁଁ ସେଇଥିପାଇଁ ବି ଘର ବି ମ୍ୟାରେଜ ମ୍ୟାରେଜ ହଉଛନ୍ତି ଯେ ପରେ ବି ବାହାଘର ବି କରିଦେଇଛନ୍। ସେଇଥିପାଇଁ ଏତେ ଇଏ ନାହିଁ ପୁଣି ଏବେ ଏବେ ମୁଁ ଖୋଜୁଛି ମଜାମସ୍ତି ଖୋଜୁ ସେଟା ମିଳୁନି ମତେ ହଉ। ହଉ ଆଉ ଠିକ ଅଛି ଆଉ ଭଲ ଲାଗିଲା କଥା ହେଇକି ଆଉ। ଅ ରଖୁଛି ପରେ କଲ କରିବି କାଲି ଆଡ଼କୁ ଆଉ ହଉ ରହୁଛି।
ହଁ।